ଆଉ ତମ ସାଙ୍ଗ ବି କହିଦେଇଥିବ, ରେଡି ହେଇଥିବ, ଖାଲି ଆମେ ଆସିବୁ ହାଲୋ, ହଁ ହାଲୋ
ହଁ କୁହ?
କଣ କରୁଛୁ? ମ୍ୟାଡ଼ାମ
ଛଉ
ଖାଲି ଆଲାଉଥାନ୍ତା କରିଡର ରେ ବୁଲି ବୁଲି କଥା ହେବା ପାଇଁ, ମୁଁ ପୁରା ତଳ ଉପକୁ ଘେରା ମାରି ଦଶ ମିନିଟ
ହୁ ଆଉ କଣ କରୁଛୁ?
ନାଇଁ ଆଉ କଣ କରିବି, ଏ ବୁଲୁଚ ତୋ ସହିତ କଥା ହଉଛି ଆଉ କଣ କରିବି, ଏଇତ କାମ, ଏଇତ ଜୀବନ
ଓହୋ।
କଣ?
ଆରେ ଜୀବନ୍ ଖବର କଣ? ଜୀବନ ଏବେ ଭଲ ଅଛି ତ?
ମୁଁ ଭଲ ଅଛି।
ହୁଁ ଆଉ ଜୀବନ ସହିତ ଝଗଡା ମଗଡା କରୁନୁ ତ?
ଉଁନା
ହୁଁ ଗୁଡ଼୍।
ହୁଁ।
ହଉ ତୋ ସାଙ୍ଗ ଯୋଉ ପ୍ରିୟଦର୍ଶିନ ପଳେଇଥିଲା ତା ଖବର କଣ, ଫୋନ ଆଣିକି ଦେଲା ତତେ?
ମୋ ସାଙ୍ଗ କଣ ତୋ ସାଙ୍ଗ ନୁହଁ କି ମା?
ନାଇ ସେ ତୋ ଫୋନ ନେଇ ଯାଇଥିଲା ନା ତୋ ସାଙ୍ଗ।
ତୋ ଫୋନରେ କଥା ହଉଥିଲା ତୋ ସାଙ୍ଗ ପଳେଇଚି ତୁ କଣ କରୁଛୁ କି?
ଯାଆ ଟିକେ ତା ପଛରେ ତତେ ଭାରି ମିସ କରୁଛି କାହିଁକି?
ତୁ ଯା।
ଭାକ୍।
ତୁ ପଳା।
ଆ ଅଉ ଉଁ।
ଆଉ ତୁ ସେଉ ଖାଇଛୁ?
ହୁଁ।
ସୋନାଲି
ହୁଁ ତୁ ଖାଇନୁ କି?
ହଁ ମୁଁ ଖାଇଛି।
ହୁଁ ହୁଁ। ଏଇ ଖୋଳଟା କିଏ ଡଷ୍ଟବିନ୍ ରେ ଫୋପାଡ଼ି ଦେଇଚି? ମୁଁ ଏଇଥିରେ ପୁରେଇ ଦଉଛି ମୁଁ ଚପଲ ଟା ନୂଆ ଚପଲ। ଶ ଭଲ ଖୋଳଟାକୁ ଖୋପାଡ଼ି ଦେଇଛନ୍ତି ଶଳା। ନୂଆ ଚପଲ ଟା ପୁରେଇଦିଏ। ମୋ ସାସୁ ମା ଦେଇଛନ୍ତି ମୋ ନୁଆ ଚପଲ। ହୁଁ ହୁଁ। ଆଉ କଣ କହ?
ଆଉ କଣ କହ?
କହୁନୁ।
କଣ କହିଲ? ହୋଉ କହ ତୁ କଣ କହ ଆଉ।
ମୁଁ ଙ୍କ କହିନି ତତେ କଥା ରହ୍ ଲାଇନ୍ ରେ ଏମତି କଥା ହଉଥା। ହ ହଁ ହଁ।
ଆଜି ପରୀକ୍ଷାରେ କଣ କୋଶ୍ଚିନ୍ ପଡିବ?
କେଜେଣେ ମୁଁ ତ କିଛି ପଢି଼ନି ମୁଁ କିଛି ଜାଣିବି ପାରୁନି ଫେଲ୍ ହେବି କି
ଫେଲ ହବୁ କି ପାସ୍ ହବୁ?
ହୁଁ ନାଁ କାଇଁ ମୁଁ ପଣ୍ଡିତ।
ହୁଁ ହରିଶ୍ଚନ୍ଦ୍ର। ନୂଆ ଏ ପା ଆଣେ ଏଇଠି ତ ପଡିଚି ମାନେ ଉଡିଯିବ ଓଦା ହେଇଚି ସେଠିରେ ପୁରେଇ କି ରଖିଥାନ୍ତ ନା ଝାଡୁ କୁ ଆଉ।
ଏ ଚକ ସବୁକୁ ମୁଁ ଫୋପାଡ଼ି ଦେବି ଭାବିଛି। ଉଁ ନଷ୍ଟ ହେଇଗଲା।
ଆମେ ତମେ ଟିଏ କଥା ହେଇଚେ ତାକୁ ବି ହଁ
ଆଉ କଣ କହ?
ଲା ଆଉ କଣ? ତମ ପରୀକ୍ଷା କୋଉଦିନ ସରିବ?
ଏଇ ପଚିଶ ସେ କମରମରେ ଝଡାଝଡି ଚାଲିଛି। ହୁଁ।
ଆଛା ଆଉ ହ
ନାଇଁ ଆଉ କଣ କହିବି?
ହୁଁ।
କଣ କହିବି ଆଉ
ଆଉ କଣ କୁହ? ପ ବାହାରିଲିଲଛି
ହଁ କଣ ଆଉ କହିବି? ମୁଣ୍ଡ ବିନ୍ଧିଲାଣି। ମୁ ଏମିତି ବୁଲି ବୁଲି କଥା ହେଲା ତୁ ତୁ ଆରାମ ରେ ବସି ଯାଉଛୁ କଥା ହୋଉଚୁ।
ହଁ।
ଏଥରକ ତୁ ବୁଲ କଥା ମୁଁ ବସିିକି କଥା
ମୁଁ ଆରାମସ ମୁଁ ତ ତତେ କହିଲି ସୋନା ଦିଦିଙ୍କ ଖଟରେ ଯା ବ ସେ
ସୋନାଲଦ ଖଟାରେ ଇକୋ ହୋଉଚି ତତେ ଜଣା ପଡୁନୁ।
ଏଠି ବି ହଉଛି ତା ବୋଲି କଣ ପାଳକୁ ଗୋ କେତେ କିଲୋମିଟର ନା କଣ
ସେ ବା କହିଲେ ବାହାରକୁ ଯ ବୋଲି ହୋଉ ମୁଁ କଥା ହୋଉଚି।
ହଁ
ମତେ ବି ଗରମ ହୋଉଚି। ଏ ଜ ସେ ପଢିଲା ହଁ ହାଲୋ
ହଁ।
ଅଛି।
ଆଉ
ଆଉ କଣ କ
କାହାର?
କାହା ଡ୍ରେସ ଦୋଉଡା ଚିି ତମର?
ହ
ହଁ ମ୍ୟାରେଜ୍ ପାଇଁ ଓ ଆଚ୍ଛା ଆଚ୍ଛା। ପାପାଲି ଅନେଇ ବଇଛି ସିଏ କାଲି ପିନ୍ଧି ବାହାଘର ଯାଇଥାନ୍ତା। ସେ କା ଦେଇିଲୁ ସେ କହିଲେଣି ଦେଖେ ଯାଉଚି ଭାଇ
ପ ପତ୍ ପ ଖାଇଲେ କଥାବ ଦରକାର ସେ ରେକର୍ଡ କର।
ହ୍ୟାଲୋ।
ହୁଁ।
ହଁ ହଁ।
ଆଉ କ
ଖାଇବା ବେଲ୍ ବାଜି ନି ଏ ଯା ହଁ ହଁ ଆଚ୍ଛା। ହଁ ଆଜି ଖାଇବାକୁ ଆମର ହେଇଚି ଭାତ ଡା ଲି ପୋଟଳ ତରକାରୀ କାକୁଡ଼ି। ଭାତ ଡାଲି ବଡି ତରକାରୀ।
ହଁ।
ଭଲ ଲାଗୁଚି ଡ୍ରେସ ଟା। ଡ୍ରେସ୍ ଟା ଭଲ ଲାଗୁନି ହଁ ସେଇଟା ଘୁଞ୍ଚେଇ ପକି ଦଉନ। ଶୁଖିଯିବ ଆରି ଉପରେ ପକାଅ ଏଇଠି। ହୁଁ ସେ କାଲି ସଫା କଲା ମ ସେ ସଫକାଲେ ଜେ ସୁଖିନଥିଲା ହଁ ଦେଖିଲେ ଟିକେ ହଁ। ହଁ। ହ୍ୟାଲୋ
ଉଁ-ଉ-ଉ
ଓହୋ।
କୁହ
କହୁନୁ କଣ ବଇଛୁ ଗେଙ୍ଗେ କଣ ହଉଛୁ, କଲ୍ ଟା ତୁ କରିଛୁ ଭୁଲି ଯାଉଛୁ ବୋଧେ।
ଛି
ଆଉ କଣ
ହ୍ୟାଲୋ
କଲ୍ କରି ବଇଛୁ କଣ?
ଆଉ ବସିବିନି ଆଉ କଣ କରିବି।
ହଁ ଏମିତି ଗେରେ ଗେରେ ହ।
ହିଁ ହିଁ ହିଁ ହିଁ କହିଲୁ-ଉ-ଉ-ଉ କହିଲୁ-ଉ-ଉ ଯାବା କାହିଁକି ଯାଭାକୁ କାହିଁକି ଆମେ ଖୋ
ମୋ ମୁଣ୍ଡ
କହିଲୁ-ଉ-ଉ-ଉ
କନ
କହିଲୁ-ଉ-ଉ-ଉ
ମତେ ମୋ ଇନୁ ଫୋନ୍ କଲାଇ ଯୋଉ ମେସେଜ୍ କଲାଇ।
କଣ ମେସେଜ୍ କଲାଣି?
ଦେଖିନି।
ସେ ତ ବହି ପଢି ଦେଇଥିବ ତୁ ତ ବୋକା ପିଲା ଟା।
କେ ଜାଣି ସେ କଣ କରିଥିବ କଣ କରିଥିବ କେଜାଣି ଭଗବାନ କୁ ଜଣା।
କହିଲୁ-ଉ-ଉ-ଉ ଫ୍ୟାନ ରେ କେଇଟା ପତା?
କେତେଟା ବାଜିଲାଣି ଟାଇମ୍ କେତେଟା ହେଲାଣି ବାରଟା ବାରଟା ସଇଁତ୍ରିସ୍ ହେଲାଣି ଆସି।
ହୁଁ।
ହୁଁ।
ସେ ଥିଲା
କାଲିଠୁ ମୁଁ ଇୟର ବୋର୍ଡ ଦେଇି କଥା ହେବି। ହାତରେ ଧରିଲାବେଳକୁ ପୁରା ମୁଣ୍ଡ କଣ ହେଇଗଲା।
ହଁ ମୁଁ ବି। ମେ ମୁଁ ବି ମୁଁ ବି।
ହଁ, ତୁ ବି।
ଆଉ କଣ କହ?
ଏ ଜ ଟେବୁଲ ଟା ଉଠେଇ ନେଇଯାଇଛନ୍ତି ଭାରି-ଇ-ଇ-ଇ ରାଗ ଚିଡୁଛି।
ତୁ ପୁଣି ନେଇ ଆସେ।
କୋଉଠି ଏଠି ଅଛି। ଏଠି ନାହିଁ ଆଉ।
ଯୋଉଠି ଦିଟା ପଡିଛି ଆଣିକି ଗୋଟେ ରଖିଦବୁ-ଉ-ଉ।
କାଇ ଆଣି ରଖିମ୍
ପୁଣି କହୁଛୁ କାହିଁକି?
ମୁଁ କଣ ତତେ କହିଥିଲି। ମତେ କହିବା ପାଇଁ ଆଣିକି ରଖେ ବୋଲି।
ଆଉ କାହାକୁ କହିଥିଲୁ-ଉ-ଉ-ଉ-ଉ?
ତୁ ତଟି ଖାଉନୁ-ଉ-ଉ-ଉ
ତୁ ଖା ତୋରି ଟଟି ତୁ ଖା।
ଟେବୁଲ ଘୋଷରିକି ଆଣିକି ରଖିଦେ
ଉଁ ଶାଡ଼ାପ୍
କହିଲୁ ଫ୍ୟାନ ରେ କେଇଟା ପତର?
ତୋତେ ଟିକେ ଖରାପ ଲାଗୁନି ବର୍ଷା ଦିଦି ଏକା କାମ କରୁଚନ୍ତି। ଉଠିକି ଟିକେ ହେଲ୍ପ କରିଦିଏ।
କହିଲୁ ଫ୍ୟାନରେ କେଇଟା ପ ତର। ଛଅଟା ନୁହଁ ବେ ତିନିଟା।
ହଁ, ତୁ ରଥଯାତ୍ରା ବୁଲିବାକୁ ଯାଇଛୁ କେବେ?
ରଥଯାତ୍ରା ଯାଇନି।
ଉଁ ଯାଇନୁ ହୋଉ ଯିବା ଆଉ।
ଗୋଟେ ଗୀତ ବୋଲିଲୁ ଟୁକୁ ମୁସି ଟୁକେଇ ମୁଶି ଧାନ ଖା ଉଥା ବସି ବସି ହଁ